କଣ କହିଲେ?
ଆବାଜ ଆସିଛି କି ନାହିଁ କହିଲେ ତ?
ହଁ ହଁ।
ଓହୋ ବର୍ଷା ହଉଛି? କି ନେଟୱାର୍କ ପ୍ରୋବ୍ଲେମ୍ ବତେଉଛି, କିଛି ନା ବସିଥିଲି ଘରେ।
ଛାଡୁନି ସକାଳୁ ଏପର୍ଯ୍ୟନ୍ତ।
ଓହୋ ସେଥିପାଇଁ ନେଟୱାର୍କ ପ୍ରୋବ୍ଲେମ୍ ଆଉ।
ହଁ ହଁ।
ହୁଁ କଣ କରୁଥିଲ ତମେ?
ନାଇଁ ଏଇଠି ବସିଥିଲି ପୁଅ କି ଟିକେ ପଢଉଥିଲି। ଆଉ ଅଛି ଏଇଠି ଆଉ।
ହୁଁ ହୁଁ। ହୁଁ ହୁଁ କଣ ଖାଇବା ବନେଇ
ହଁ ଖାଇବା ତ ଜଲଦି ବେନେଇବି
ପୁଅ କୁ ପଢେଇବାକୁ ଟିକେ ପଡ଼େ ଯେ ଖାଇବା ଜଲଦି ବନେଇ ଦିଏ ସନ୍ଧ୍ୟାବେଳୁ।
ହୁଁ ହୁଁ କଣ ବନେଇଲ?
ଆଜି କଣ ରୁଟି ଆଉ ସୋୟାବିନ୍ ଆଳୁକସା କରିଛି।
ଓ ହୋ। ଠିକ୍ ଆଉ କୋଉ ସ୍କୁଲରେ ପଢ଼ୁଛନ୍ତି? ମୁଁ ଦିନ ବେଲା
ହଁ।
ଭାତ ଡାଲି ତରକାରୀ। ଖଟା ଆଳୁ ହୁଁ ମା ଆଲୁ କଲରା ଚିପ୍ସ ଏ ଚିପ୍ସ ନା ଭଜା ଥିଲା।
ହଁ।
ହୁଁ ତମେ କଁ ଖାଇଥିଲ ଖାଇଥିଲ?
ମୁଁ ଉଁ ସେ ଭା ଡାଲି ଆଳୁଭଜା ଆଉ ଆଳୁ ବାଇଗଣ ଟ ଟମାଟୋ
ଓହୋ। ହୁଁ ମୁଁ କଣ କହୁଥିଲି ଉ ତମେ ତମେ ସମଲପୁର୍ ଆସିଛ ନା।
ହଁ ହଁ ଆସିଚି।
ହୁଁ ହୁଁ।
ତମ ସେପଟେ ଆଉ କଣ ଅଛି କିଛ୍ ଛି।
ଉଁ ଏମ୍ ଏ ବଲାଙ୍ଗୀରରେ ଉଁ ଯୋଉ ପାଖରେ ଅଛି ଉଁ ନରସିଂହନାଥ୍ ଯିବ। ବୋହୁତ ଭଲ ଲାଗିବ ସେପଟେ। ସେପଟେ ଯିବ ବୋହୁତୁ ଭଲ ଲାଗେ।
ହଁ ନା ସେ ହଁ ହଁ ସ୍
ହଁ ହଁ।
ତମେ ତ ଯାଇଥିବ ଟିକେ କହିଲ।
ହୁଁ ସେଠି ମାନେ ଦେଖ ନୃସିଂନାତରୁ ହରିଶଙ୍କର ଯିବା ପାଇଁ ଗୋଟେ ବୋହୁତ ବଡ ପାହାଡ ଚଢିବାକୁ ପଡେ ହ ନୃସ୍ ସିଂନାଥରୁ ହରିଶଙ୍କର ଯାଆନ୍ତି ମାନେ ପାଣି ଢଲେଇବା ପାଇଁ ସବୁ ଉଁ ମନ୍ଦିର ପାଖରେ
ନୃସିଂହନାଥ
ମନ୍ଦିରରେ ପାନି ଢଲେଇବା ପାଇଁ। ଏଅ ଡମାନେ ଏଇଟା ଏଇ କଣ କୁହନ୍ତି କି ତମ ଏଇ ହରିଶଙ୍କର।
ହରିଶଙ୍କର।
ହରିଶଙ୍କରଟା ଶିବ ମନ୍ଦିର ହଁ।
ହଁ ଶିବ ମ
ଆଉ ନରସିଂହନାଥଟା ନରସିଂ ଆଉ ନରସିଂହନାଥଟା ସ୍ ଇଁ ମାନେ ନରସିଂହ ମନ୍ଦିର।
ଓହୋ ଭଗବାନ୍
ଜାଣିଛ ତ?
ହଁ ନୃସିଂହ ଅବତାର ହେଇଥିଲେ ହଁ ହଁ ସେଇ ପୁରା ସେଇ ଅବତାର ପୁରା ହେଇଛନ୍ତି ସେଇ ଫ
ହ ହଁ ନରସିଂହ ଅବତାର ଆଉ ହୁଁ। ହ
ନାଇଁ ମୁଁ ତ ଯାଏ ଇନି ସେପଟେ ଟିକେ ବୁଲି।
ହଁ ହୁଁ ହୁଁ ଆସ କେବେ ଗୋଟେ ବୁଲି ଏପଟେ
ହଁ ଯିବି ପା ରେ ଅଛି ପା।
ହୁଁ ହୁଁ ଫୋନ୍ ଫାନ୍ କରିବ ଆଉ ଆସିଲେ ଏପଟେ।
ହଁ ହଁ।
ହୁଁ ଆଉ ସେଇ ଢେଙ୍କାନାଳରେ କଣ ଜୋରୁନ୍ଦା ଗାଦି କହିଲ ଆଉ କଁ କଣ କହିଥିଲ କି?
କପିଳାସ ହଁ ତ ଜୋରନ୍ଦା ଗାଦି ଆଉ ଉଁ ଆମ ସପ୍ତଶଯ୍ୟା। ଉଁ ଅଛି ଆଉ ଗୋଟେ ଗୋଟେ ଛୋଟ ଡ୍ୟାମଟେ ତମ ସେଠି ପୁରା ବଡ ହୀରାକୁଦ ଡ୍ୟାମ୍ ଆଉ ଏପଟେ ଅଛି ସାପ୍ ପୁଆ ଡ୍ୟାମ୍ ଗୋଟେ ଛୋଟ ବଡ ସାପ ଭଳିଆ ହେଇଛି ବୋଲି ତାକୁ କୁହନ୍ତି ସାପୁଆ ଡ୍ୟାମ୍।
ଅ ହଁ ହଁ।
ଆଉ
ସାପୁଆ ଡେମ୍ ହୁଁ ହୁଁ ହୁଁ।
ହଁ ହଁ ଅଛି ଆଉ ନା ମାରିଲେ ଗୁଗୁଲ ମାରିଲେ ବି ଜାଣି ପାରିବ ଆଉ ଅଛି ଏମିତି ଜାଗା ବୁଲାବୁଲି କରିବାକୁ ଏଠି ଆଉ।
ୟୁଟ ୟୁଟୁବୁ ୟୁଟୁବୁ ରୁ ମାରିକି ଟିକେ ଦେଖିବା ଆଉ କେମିତି କଣ।
ହଁ ଦେଖିଦବ ହଁ ହଁ।
ହୁଁ। ହୁଁ ଆଉ କଣ କଟକରେ କଟକ ହଁ ଆଉ କଟକରେ କଣ କଟକ ଚଣ୍ଡୀ ଅଛନ୍ତି?
ତମେ କେବେ ଯାଇଛ?
ନା ନା ଯାଇନି। କେବେ ମଉକା ମିଳିଲେ ଆସିବା ଆଉ ଦେଖିବା ପାଇଁ ହଁ।
ଆଉ।
ଓ ଧବଳେଶ୍ୱର।
ଏମିତି ଆଉ ହଁ ହଁ ତମେ ଟା ଛାଡିକି ଆଉ ଏପଟ ସାଇଟ କୁଆଡେ ବୁଲାବୁଲି କରିଛ?
ତମ ସେପଟେ?
ଆଁ?
ହ୍ୟାଲୋ। ତମ ସେପଟେ କହୁଛ ତ ହଁ। ସୁଭାଯାଉ ଅଁ ହଁ। ତ ତମ ସେପଟେ ଦେଖ ଭୁବନେଶ୍ୱର ଆଉ ତମର ପୁରୀ
ନାଇଁ ନାଇଁ ଏମିତି ଏଇ ଯୋଉ ଦର୍ଶନୀୟ ଜାଗା କିଛି ସେ ସେଇଟା କହୁଛି ହଁ।
ଦେଖ ଭୁବନେଶ୍ୱରରେ ତ ମୁଁ ତ ମୋର କୋଉ କୋଉ ଯାଗା ଆ ଲିଙ୍ଗରାଜ୍ ମନ୍ଦିର ତ ଯାଇଛି। ଉଁ ଆଉ ବୁଲିବା ପାଇଁ ମୁଁ ନନ୍ଦନକାନନ ଯାଇଛି। ଖଣ୍ଡଗିରି ଉଦୟଗିରି
ହଁ।
ତାପରେ ତମର ଭୁବନେଶ୍ୱର ଗଲା ତାପରେ ପୁରୀରେ ଅଁ ଜଗନ୍ନାଥ ମନ୍ଦିର ତାପରେ ସି ସେଠି କଣ? ଆଉ ଛୋଟ ଛୋଟ ମନ୍ଦିର ଅଛି ମାନେ ଯ କେମିତି କି ମାନେ ସେ
ହଁ ହଁ ସେ ତ ପୁରୀ ଯା
ହଁ ଯୋଉ ମନ୍ଦିର୍ ମାନେ ଥାଏନି ମାନେ ହନୁମାନ ମନ୍ଦିର୍ ଟା ସେ ପାଖ ପାଖେ ମାନେ ସବୁ ବୁଲିଛି ବଷ୍ଟାଣ୍ଡ ପାଖରେ ଗୋଟେ ମନ୍ଦିର୍ ଥିଲା ହନୁମାନନ୍ଦିର୍ ସେଇଟା ଗଲି। ତାପରେ ସାକ୍ଷୀ ଗୋପାଳ ଯାଇଛୁ। ତମେ ଯାଇଛ ସାଖି ଗୋପାଲ ଉଁ?
ନା ସାଖି ଗୋପାଳ ମୁଁ ଯାଇନି ନାଇଁ ନାଇଁ। ମୁଁ ସାକ୍ଷୀ ଗୋପାଳ ଜାଇନି କା କୋଣାର୍କ ଏ ବାଟମଙ୍ଗଳା ଆଉ ପତଥ ଜଗନ୍ନାଥ ମନ୍ଦିର ସେ ମନ୍ଦିର ରାଜା ପା ମନ୍ଦିର ସେମିତି ଯାହା ଅଛି ବୁଲିଛି ସାକ୍ଷୀ ଗୋପାଳ କିନ୍ତୁ ମୁଁ ତ ଯାଇନି
ଓହୋ କେବେ ଟାଇମ୍ ମିଳିଲେ ଯାଅ ଆଉ ମାନେ ସାକ୍ଷୀ ଦିଅନ୍ତି ମୁ କୁହନ୍ତି ଚାକି ରଖନ୍ତି
ହଁ ହଁ କୁହନ୍ତି ଯେ ହଁ ହଁ ଜଗନ୍ନାଥ ଙ୍କୁ ଦର୍ଶନ କରିଛ ବୋଲି ଦେଖିକ ରହିଲେ
ହଁ ହଁ ହଁ
ଓ ହୋ ସେଠି କଣ ମାନେ ଗୋପାଳ ଛୋଟ ଗୋପଳ ଠାକୁରଙ୍କ ଛୋଟବତାର ଥିବେ
ହଁ ହଁ ହଁ ମାନେ ଟିକି ଗଉଁଳି ଏରିଆ ବୋଧେ ଆଉ ହଁ ଏରିଆଟା ଠିକ୍ ଠାକ୍ ଅଛି ଗାଁଉଳି ଏରିଆ ପଇଡ଼ ଫଇଡ଼ ମିଲେ ସେଠି ଆମେ ଆମେ ଯାଇଥିଲୁ ଭଲ ଲାଗିଲା ପିଇ ଫିଇ ଆସିଲୁ ପୋଡ ଫୋଡ଼ ଆଉ କହିଲେ ଭୋଗ ଖାଇକି ଯିବ କହିଲେ ଆମେ ରହିବୁନି କହିଲେ ସେତେ ଟାଇମ୍
ଓହୋ
ଉ ହୁ ଦର୍ଶନୀୟ ଜାଗା ତ ତୁମ ସେପଟେ ହିଁ ବେଶୀ ଅଛି ପୂର୍ବ ଓଡ଼ିଶାରେ
ହଁ ହଁ ବ ଅଛି ଭଲ ଯେ ହଁ ହ
ହଁ ହେଲେ ବି ବହୁତ କମ୍ ଅଛି ଆଉ ଏପଟେ ଯେମିତି କି ପୁରୁଣା ପୁରା ମାନେ ଯେମିତି ବହୁତ ପୁରୁଣା ଇଏ ପଥରେ ବନେଇବା ମନ୍ଦିର ସବୁ ସେପଟେ ରଇ ରହିଲା ଯେମିତି ଜଗନ୍ନାଥ ମନ୍ଦିର ହେଗଲା କୋଣାର୍କ ମନ୍ଦିର ଗୋଟେ ହେଇଗଲା ପୁରା ସୂର୍ଯ୍ୟ ମନ୍ଦିର
କୋଣାର୍କ ଯାଇ
ହଁ ଯାଇଛି ତମେ ଯାଇଛ କି
ହଁ ହଁ ଯାଇଛି ସୂର୍ଯ୍ୟ ଉଦୟ ଦେଖିଛ ନା ସେଠି ଚନ୍ଦ୍ରଭାଗାରେ
ନା ଚନ୍ଦ୍ରଭାଗାରେ ନା ନା ନା ଦେଖିନି
ସେ
ସେଇଟା ଗୋଟିଏ ଦେଖିବାର ଅଛି ଆଉ।
ହଁ ହଁ ହଁ ସେଇଟା ଗୋଟେ ଦେଖିବାର ଅଛି ମୋର ଇଛା ମୁଁ କିନ୍ତୁ ମାନେ ଯାଇଥିଲି ଦେଖିବାକୁ ସେଇଟା ଆମେ ଯାଇଥିଲୁ ଯେମିତି ସୂର୍ଯ୍ୟ ଉଦୟଟା ଦେଖିବୁ ବୋଲି ଥିଲା ସୂର୍ଯ୍ୟ
ହଁ
ଭାବିଲେ ମାନେ ପାଗଟା ଆଜି ଏମିତି ରହିବ। ତ ଆସିବନି ଆଉ। ଆଉ ଦେଖିଲା ଆସିଛୁ ତା ପାଞ୍ଚ ମିନିଟ ପରେ ସୂର୍ଯ୍ୟ ଉଦୟ ହେଲା।
ଏ ତମେ ଖରା ଦିନରେ ଯିବ ଖରା ଦିନରେ ଗଲେ କଣ ହବ। ଖରା ଦିନରେ ଯିବ ଜଲ୍ଦି ମାନେ ଦେଖିପାରିବ।
ହୁଁ ନାଇଁ ଆମେ ଯାଇଥିଲୁ ଶୀତଦିନେ ଡିସେମ୍ବର ମାସରେ ଯାଇଥିଲୁ। ଖରାଦିନ ଯୋଉ ଗରମକୁ କୁଆଡେ
ହଁ ଯେ ତମର ତ ସେ ପାଖରେ ଆଉ କ। ବାଇକିରେ ଯିବା ଆସିବା କରୁଛ ଆଉ। ହୁଁ ଯେତେବେଲେ ଟାଇମ ଲାଗିବ ମାନେ ମନ ଲାଗିବ ଯାଇକି ଆସିପାରିବ।
ଯାଇକି ଆସିପାରିବୁ ହଁ। ଅଁ, ହଁ, ହଁଁ ତଥାପି ଏତେ ବି ପାଖ ନୁହଁ ଯେ ସାଙ୍ଗେ ସାଙ୍ଗେ ପଳେଇବୁ ହୋଇ ନା କି?
ହେଁ, ହଁ ହଁ କେତେ କିଲୋମିଟର ପଡ଼ୁଛି ତୋମ ସେଠୁ?
ଆମ ଏଠୁ ତ କଟକ କୁ ହେଇଯାଉଛି ପଚାଶ। ପଚାଶ ନ ହେଲେ ବି ପଇଁଚାଳିଶ ହଉଛି।
ହଁ ସେଠୁ?
ଆଉ କଟକରୁ କଟକରୁ ସେଠିକି କେତେ ହେଇଥିବ। ସେଟା ମୁଁ ଠିକ ସେ ଜାଣିନି।
ଅ, ସେଇ ସେଠୁ
ତୋମେ ଆଉ ବିରଜା ଆଖଣ୍ଡଳମଣି ଏଗୁଡା ଆସିଚ?
ହଁ ଏ ନା ନା ମୁଁ ଏ ସେ
ବେଶୀ ହବ ଶହେ ପରେ
ହଁ ହଁ ଭୁବନେଶ୍ୱର ତାପରେ ଅଛି। ଭୁବନେଶ୍ଵର ଅଛି ଭୁବନେଶ୍ଵର ପରେ ପୁରୀ ଅଛି ନା। ହଁ ତୋମର ତ ମାନେ ସେ ଦେଢଶହ ଦୁଇଶହ ପଡିଯାଉଥୁବ?
ହଁ ହଁ ହେଇଯାଉଚି, ହଁ ଦୁଇଶହ ପାଖାପାଖି ହେଇଯାଉଚି। ହଁ, ହଁ।
ହଁ ସେଇଆ ଆଉ କିନ୍ତୁ ଆମ ଏଠୁ ବହୁତ ପଡୁଛି ବାଟ, ଚାରିଶହ ବୋଧେ ନା ଆମ ଏଠୁ?
ହଁ, ହଁ ସେପଟୁ
ଛଅଶହ ହେବ ନା?
ହୁଁ, ହବ କାଇନା ଅନୁଗୁଳଲୁ
ଆଁ,
କୁ ହଁ ସମ୍ବଲପୁର ଶହେ ଷାଠିଏ କିଲୋମିଟର। ତ ଏଠୁ ଆହୁରି ହେଇଥିବ। ଅଁ, ଏଠୁ ଦୁଇଶହ କୋଡିଏ ଢେଙ୍କାନାଳରୁ ଦୁଇଶହ କୋଡିଏ, ପୁରୀ ତ ଆହୁରି। ଏ ପଡିଯାଉଥୁବ, ପାଁଶହ ପରେ ବରଂ ଏପଟକୁ ହଉନଥୁବ। ହଁ, ହଁ।
ହଁ ମାନେ ତୋମ ସେଠୁ ସ ତୋମ ସେଠୁ ସମ୍ବଲପୁରକୁ କେତେ ଦୁଇଶହ କିଲୋମିଟର?
ଦୁଇଶହ କୋଡ଼ିଏ ହଁ।
ଓହୋ, ତ ସେଇ ଏଁ, ଚାରିଶହ କି ପାଁଶହ ଭିତରେ ପଡିବ ଆଉ।
ଅ, ଆଁ।
ନା କି? ବହୁତ ବାଟ ହେଇଯାଉଛି ଏଠୁ। ମାନେ ତୋମ ସେଠୁ ପୁରା ଦୁଇ ଦୁହି ରାସ୍ତା ତୋମ ତୋମ ଏରିଆଟା ପୁରା ମାନେ ଏ ସମ୍ବଲପୁର ଆଉ ପୁରୀ ଯିବା ମଝିରେ ଅଛି।
ଛି ପୁରା ମିଡିଲ୍ ପଏଣ୍ଟ ହଁ, ହଁ।
ଅଧର୍ ଅଧ ରାସ୍ତା ହେବ ଆଉ।
ଆଉ ତୋମେ ଆଖଣ୍ଡ ହଁ, ହଁ
ଉଁ, କଣ କହିଲ? ହୁଁ କଣ କହିଲୁ ହ୍ୟାଲୋ।